ହ୍ୟାଲୋ।
ହଁ, କଣ କରୁଛ?
ନାଇଁ, କଣ କରିବି ପୁଅକୁ ଅଙ୍ଗନବାଡି ପଠେଇଲି।
ଓ ହୋ।
ତମେ କଣ କରୁଛ?
ହଁ ମୁଁ ହେଇ ବସି ଛି ଆଉ କଣ ବନେଇବି ଟିକେ ଖାଇବା ପାଇଁ ଆ ସକାଳେ ଖାଇବା କିଛି କିଛି ହେଇନି ତ ସକାଳ ଖାଇବା କଣ ଖାଇଲ?
ପଖାଳ। ଆମ ପଖାଳଟା ହଉଛି ବହୁତ ଫେମସ।
ହଁ, ପଖାଳ ତ ଆମର ଓଡିଆ ମାନେ ଆମର ପଖାଳ, ପଖାଳ ସବୁ ବେଳେ ଆମର ପଖା ଓ ମାନେ ଆମକୁ ଆମେ ଓଡିଆ ବୋଲି, ହଁ ଆମେ ଓଡିଆ ବୋଲି ଲୋକ ଜାଣନ୍ତି ପଖାଳରୁ ହୁ
ପଖାଳ ରେ
ତମେ ପଖାଳ ଖାଇଛ ତାହେଲେ ତମେ ଓଡିଆ ହଁ ହଁ ଏମିତି।
ଉ ହୁ
ଆଓ
ମୁଁ ପୁରୀ ମହାପ୍ରଭୁଙ୍କ ପାଖରେ ତ ଲାଗୁଛି ଆଉ ଜଗନ୍ନାଥଙ୍କ ପାଖ ପାଖରେ ବି ଲାଗୁଛି ଘିଅ ସିଏ ପୁଣି ଖିଅ ପଖାଳ ଦହି ପଖାଳ ଘିଅ ପଖାଳ ବି ସେ ଖାଆନ୍ତି।
ହଁ ଆଉ ଟଙ୍କ ତୋରାଣୀ
ସତ କଥା ହଉଛି ତାଙ୍କ ପାଖରୁ ଆମେ ବହୁତ ଗୁଡେ ପଖାଳ ର ମୁଁ ଆଇଡିଆ ଆମ ପାଖକୁ ଆସିଲା।
ହଁ ସେଟା ତ ଠିକ କଥା ଆଉ ପୁଅ କଣ ଖାଇଲା?
ପୁଅ ରୁଟି ଖାଇଛି। ରୁଟି ଖାଇଛି ସନ୍ତୁଳା ସନ୍ତୁଳା।
ଓ ହଁ ସନ୍ତୁଳା ସେଇଟା ବି ଗୋଟେ ବହୁତ ହେ ମାନେ ବହୁତ ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ।
କହିବୁ ହୁ
ଛୁଆ ମାନଙ୍କୁ ସେଇଭଳିଆ ଖାଦ୍ୟ ଦବା କଥା ଯେମିତି ପନିପରିବା ସେ ଜୋ ସନ୍ତୁଳା ନହେଲେ ସିଝା ସିଝି ବେଶି ତେଲ ମସଲା ତଥାପି ଆମ ବଡ ଲୋକ ଟିକେ ଆମେ ହଜମ କରିପାରିବା କିନ୍ତୁ ଛୋଟ ପିଲା ନା ସେମାନେ ହଜମ କରିପାରିବେ ବେନି
କରିପାରିବେନି ତାପରେ ସେମାନେ ଆଜି
କାଲି ଯେମିତି ସମୟ ହେଲାଣି ସେମାନେ ଅବେ ଏବେ ଛୁଆ ଟିକେ ପରିବା ପତ୍ର ଏତେ ଖାଇବା ପାଇଁ ଇଚ୍ଛା କରୁନାହାନ୍ତି ସବୁବେଳେ ସେ ମ୍ୟାଗି
ନା ବେଶୀ ମୁଇ ତ ଜିନିଷ ବେଶୀ ଖାଇବା ବି କଥା ନୁହଁ ହଁ ହଁ ବାହାହେଇଗଲେ
ମୁଁ ତୁମ ସହିତ କଥା ହଉ ମୋର ନଜର ପଡିଲା ବୋଇତାଳୁ ଗଛ ଉପରେ
ହଁ ତାକୁ ବରା କରିକି ବି ଖାଇବା ପାଇଁ ବହୁତ ବଢିଆ ଲାଗେ ଆଉ ତାର ସେ ଯୋଉ ଡଙ୍କ ପତ୍ର ସବୁ ନେଇକି କରନ୍ତିନି ସୋରିଷ ମସଲା ଦେଇକି
ମତେ ବି ବଢିଆ ଲାଗେ। ତ ତମ ଯୋଉ ସେ ତମ ଯୋଉ କହିଦେଇଥିଲି ଯୋଉ ପନିର ଭୋଜି ଟା ଏବେ କରିକି ଖାଉଛ ନା।
ହଁ ବହୁତ ଥର କରିକି ଖାଇଲୁଣି ଥରେ ନୁହେଁ ଆଉ ଯେବେ ଯେବେ ବେ ତମ ଭାଇ ଯାଉଚନ୍ତି ସେବେ ସେବେ କହୁଛନ୍ତି ଯେ ମୋର ସେଇଟା କରିଦବ ମୁଁ ରାତିରେ ଖାଇବି। ମୁଁ ରାତି ପାଇଁ ନେଇକି ଯିବି ଆଉ ବହୁତ ଜଣଙ୍କୁ ସେଇଟା ଭଲ ଲାଗିଚି।
ହଁ କାହିଁକିନା ପୁରା ଅଣ୍ଡା ଭୁଜିଆ ର ପୁରା ଟେଷ୍ଟ ସେଟା। ମାନେ ଏ ମୁଁ ମୁଁ ଥରେ ରାତିରେ ବନେଇଥିଲି ହଁ ମୁଁ ଥରେ ରାତିରେ ମାନେ ଆମର ଘରେ ଆମିଷ ହେଇଥିଲା। ଅଣ୍ଡା ବି ଥିଲା ଘରେ ଆଉ ଯେହେତୁ ମୋର ଗୋଟେ ସାଙ୍ଗଟେ ଆସିଥିଲା। ସାଙ୍ଗ ନୁହିଁ ମୋର ଗୋଟ ଭଉଣୀ ଟେ ପିଇସୀ ଝିଅ ଜଣେ ଆସିଥିଲା। ସିଏ କହିଲା ଯେ ଅଣ୍ଡା ଖାଇଆନି ଗୋଟେ ଅଣ୍ଡା ଥିଲା ତ ମୁଁ ଆମେ ସେଥି ପାଇଁ କଣ କଲୁ ନା ପନିର ସେ କହିଥିଲା ମତେ ପନିର ବହୁତ ଭଲ ଲାଗେ ମୁଁ ସେଥିପାଇଁ ପନିର ର ଭୁଜିଆ ବନେଇ ଦେଇଥି ଲି ମାମା ମୋ ମାମା ଜାଣି ପାରିଲେନି ମୁଁ ଆଣି ଖଟ ଉପରେ ଯେତେଳେ ତାଙ୍କୁ ଖାଇବା ପାଇଁ ଦେଲି ସେ ମତେ କହୁଛନ୍ତି ଏଇ ଆଇଁଷ ଆଇଁଷ ତୁ ନା ଖାଇସାଇଲା ପରେ କହୁଛନ୍ତି ଆଇଁଷ ଟା ପକେଇଲୁ ନା ତଳେ। ଖାଇସାରିଲା ପରେ ସେ ସେପନ୍ତ ଜାଣି ପାରୁନାହାନ୍ତି ଏଟା ଅଣ୍ଡା ଭୁଜିଆ କି ଆମର ପନିର ଭୁଜିଆ ହଁ।
ହଁ ମୁଁ
ବିଲକୁଲ ବି ଜଣାପଡିବନି।
ହଁ ବିଲକୁଲ ଜଣା ମୁଁ ସେମତି ଦିଥର କରିଚି ହୁଁ ବୋଉ ବି ସେମତି ଭାବିଚି ଯେ ଏଇଟା ଅଣ୍ଡା ବୋଲି। ମୁଁ କହିଲି ନା ନା ଏଟା ପନିର ବୋଲି ଯୋଉମାନେ ଟିକେ ଆଇଁଷ ଖାଉନାହାଁନ୍ତି ସେମାନଙ୍କ ପାଇଁ ବହୁତ ବଢିଆ ଏ ଜିନିଷ।
ହଁ ବହୁତ ବଢିଆ ମାନେ ଆଉ ପନିରରେ ବି ମତେ ଏତେ ପନିର ଖାଇଆକୁ ଭ ଭଲ ଲାଗେନି କିନ୍ତୁ ପନିରର ଭୁଜିଆଟା ମତେ ବହୁତ ଭଲ ଲାଗେ।
ସ୍ନାନପୂର୍ଣ୍ଣମୀ ଗଲା ଟିକେ ଟିକେ ରାତିରେ ବର୍ଷା ହେଇଥିଲା ଇଆଡେ।
ହଁ। ଏବେ ତ ଠାକୁରଙ୍କୁ ଜର ହବ ଠାକୁରଙ୍କ ଦେହ ଖରାପ ହବ।
ଅଣସର ଘରେ ଅଛନ୍ତି ଏବେ। ଗୋଟେ କଥା ଜାଣିଚ ଲିପି ଯେତେଳେ ସ୍ନାନ ପୂର୍ଣ୍ଣମୀ ହୁଏ ହେଲା ଗୋଟେ ଇ ମତେ ସବୁଠାରୁ ମଜା ଲାଗେ କଣ କହିଲ ଏଁ ଆକ୍ଚୋଆଲି ଆମେ ସବୁବେଳେ କଣ ଭାବନ୍ତି କହିଲ ରଥଯାତ୍ରା ହଉଚି ପ୍ରଭୁଙ୍କର ଜନ୍ମଦିନ। କିନ୍ତୁ ସ୍ନାନପୂର୍ଣ୍ଣମୀରେ ହିଁ ହଁ ସ୍ନାନ ବହୁତ ଲୋକ ଭାବନ୍ତି କି ର ଥଯାତ୍ରା ତାଙ୍କ ଜନ୍ମଦିନ ବୋଲି କିନ୍ତୁ ସ୍ନାନପୂର୍ଣ୍ଣମୀରେ ଙ୍କ ଜନ୍ମଦିନ ଆଉ ତାଙ୍କର ଅ ଚତୁର୍ଥୀ ଯେମିତି ବାହାଘର ପରେ ଯୋଉ ଚତୁର୍ଥୀ ହୁଏ ତାଙ୍କର ସ୍ନାନପୂର୍ଣ୍ଣମୀ ଦିନ ଚତୁର୍ଥି ହିଁ ଥାଏ। କିନ୍ତୁ ସେ ଚତୁର୍ଥୀ କୁ ଲୋକେ କୁହନ୍ତି ସେ ବାସର ରାତି ଛାଡିକି ଆସନ୍ତି ଭ କ୍ତଙ୍କୁ ଦର୍ଶନ କରିବା ପେଇଁ।
ହ ହ।
ହୁଁ।
ସେଥିପାଇଁ ମା ଲକ୍ଷ୍ମୀ ରାଗିଯାଆନ୍ତି ଆଉ।
ହଁ ଫୁଣି ରା ଫୁଣି ତ ହୁଁ ଆସିଲେ ତ ଆସିଲେ ସ୍ନାନପୂର୍ଣ୍ଣମୀରେ ଗାଧେଇବେ ଏଇ ସାଙ୍ଗେ ଜର
ଓ ହ ସେ ତ ଜର ତାଙ୍କୁ ଜର ଛାଡିବ ତାପରେ ଆମ ଓଡିଶାବାସୀଙ୍କୁ ସବୁ ଜର ହବ।
ହଁ କିନ୍ତୁ ଗୋଟେ କଥା କେବେ ଭାବିଚ ମାନେ ମୁଁ ଏଇ କଥାଟା ଶୁଣିଥିଲି କୋଉଠି କେହି ବୋଧେ କହିଥିଲେ ମତେ କି ଆମେ ଆମର କୋଭିଡ ଆସିଲା କୋଭିଡ ପରେ ଯେତବଳେ କାହାର ଦେହ ଖରାପ ହେଲା ତାକୁ ଯେମିତି ରଖିଲେନି ଆଉ ଗୋଟେ ଘର କରିକି ଯେମିତି ଅନ୍ୟ ଜଣଙ୍କୁ ସେ ଜିନିଷଟା ନ ବ୍ୟାପୁ ବୋଲି ତ କିନ୍ତୁ ଏଇଟା ଆମୁକୁ ଶିଖ ଖିବାର ଅଛି ଆମ ମହାପ୍ରଭୁଙ୍କଠାରୁ କି ତାଙ୍କୁ ଯେତବଳେ ଆ ଜର ହୋଉଚି ସିଏ ପୂର୍ବରୁ ଆମକୁ ସେଇଟା ସିଏ ଜଣେଇଚନ୍ତି କି ଆମ ଆଗରୁ ସିଏ ଏ ଅଣସର ଘରେ ରହୁଛନ୍ତି। ଯେମିତି ଏଇ ଜିନିଷଟା ଆଉ କାହାକୁ ନ ହୋଉ।
ହଁ ସେଟା ସେଟା ଠିକ୍ କଥା ସେଟା ଆଗରୁ ଛୋଟବେଳେ ବି ଆଗରୁ ଯଦି ଆମ ବାପାଙ୍କର କି ମାମାଙ୍କ ର କାର ଦେହ ଟିକେ ବି ଯଦି ନର୍ମାଲି ଥଣ୍ଡା ଜର ବି ହେଇଥିବ ସେମାନେ କହିବେ ନା ନା ଆମ ଅଇଁଠା ତୁ ଖାଇବୁନୁ ଆମ ପାଖକୁ ବେସ ସି ଆସେନା ଆମ ପାଖରେ ଶୋନା ଆମ କ ନା ଏମତି କୁହନ୍ତି ଆ ନା ନା ସେତେବେଳେ ବି କି କଣ ହେଲା ସେଇତୁ ପିନ୍ଧିଆରେ କଣ ହେ କିନ୍ତୁ ଅ ସେମ ସେତେବେଳେ ଗୋଟେ ପୂର୍ବରୁ ଥିଲା ଆମେ ବି କି
ହଁ ଦେ ଆମ ଜଗନ୍ନାଥ ସଂସ୍କୃତି ବି ଏଇ ଜିନିଷଟା ଆଁ ମାନେ ଜଣ ଆଗରୁ ଜଣେଇଚି କି କାହା କୁ ଜର ଥଣ୍ଡା ହେଲେ କେମିତି ଅ ଅନ୍ୟମାନଙ୍କ ଠାରୁ ଟିକେ ଡିଷ୍ଟାନ୍ସ ମେଣ୍ଟେନ କରିବ।
ହଁ ସେଟା ତ ପୁରା ଠିକ୍ କଥା। ବୋହୁତ କିଛି ଅଛି ଯୋଉଟା ବି ଆମେ ଆଜିକାଲିକା ପିଲା ଆମେ ଜାଣିନାହାନ୍ତି। କିନ୍ତୁ ବହୁତ କିଛି ଜିନିଷ ଅଛି। ବାସ୍
ଆଉ ସବୁଠାରୁ ବଢିଆ ଲାଗେ ଯେତେବେଳେ ଜଗନ୍ନାଥ ଆସି କିି ହଁ ଆଉ ସେଇ ଏବେ ତ ରହିବେ ଅନଣସର ଘରେ ଆଉ ତ ଲକ୍ଷ୍ମୀଙ୍କ ସହିତ ତାଙ୍କର ଦେଖାହବନି ତାପରେ ମହାପ୍ରଭୁ ବାହାରିବେ ରଥରେ ବିଜେ କରିବେ।
ହଁ ସେ ପୁଣି ନଅ ଦିନ ସେ ପୁଣି ନଅ ଦିନ ପୁରା ମାହାଲକ୍ଷ୍ମୀ ପୁରା ରାଗିକି ଥିବେ ଆଉ। ଗଲେ ଗଲେ ତାପରେ କଥାବାର୍ତ୍ତା।
ହଁ ଆଉ ତ ପୁଣି କେମିତି ବୁଝେଇବେ ତାଙ୍କୁ ମହାଲକ୍ଷ୍ମୀଙ୍କୁ?
ସେ ବା ନେଇକି ଯାଇଥିବେ ରସଗୋଲା।
ରସଗଲା ନେଇକି ଯାଆନ୍ତି। ତାହେଲେ ଆମେ ଏଇ ବି ଜାଣୁ ଯେ ରସଗୋଲା ବି ଆମ ଓଡିଆର କେମିତି ବେଙ୍ଗ
ହଁ ହଁ ନା ନା ରସଗୋଲା ମାନେ ଆମ ମହାପ୍ରଭୁଙ୍କ ପାଖରେ ଲାଗେ ନା ଭୋଗ ଭୋଗ ବି ଲାଗେ। ହଁ
ଫେମସ୍ ବି ରସ ରସଗୋଲା ପାହାଳ
ମାଙ୍କ ପାଇଁ ମାଙ୍କୁ ମନେଇବା ପାଇଁ ସେ ରସଗୋଲା ନେଇକି ଯାଇଥାନ୍ତି। ହୁଁ
କେତେ ସ ନା ଆମ ଓଡିଆ ସଂସ୍କୃତି କେତେ ସୁନ୍ଦର। କିନ୍ତୁ ଆମେ ଆଜିକା ଯୁଗର ପିଲା ସେଥିପାଇଁ ସେଗୁଡା ଆଉ କିଛି ଦେଖୁନୁ କିନ୍ତୁ ଆମ ପୁରୁଣା ସଂସ୍କୃତି ବୋହୁତ ସୁନ୍ଦର କିନ୍ତୁ।
ହଁ ତମର ସେଇଆଡେ ଦୋଳ ପୂର୍ଣ୍ଣମୀ କେମିତି କଣ ହୁଏ? ଆମର ଏଠି ତ ଦୋଳ ପୂର୍ଣ୍ଣମୀଁ ହିଁ ଆମର ଆମର କେମିତି ହୁଏ କହିଲ ଆ ରାଧ ମୋହନ ଜଣେ ଅଛନ୍ତି, ଆମର ରାଧ ମୋହନ ଠାକୁର, ଗୋପୀନାଥ ଠାକୁର, ଗୋପୀନାଥ ଠାକୁର ବଡ ଟି କି ଠାକୁର? ରାଧାାମୋହନ ଠାକୁର ଟିକେ ଛୋଟ ଠାକୁର। ସିଏ ଆ ମାନେ ହଁ। ଆମର ପୁରା ଏଠି ବୋହୁତ୍ ଗାଁ ବୁଲନ୍ତି। ମାନେ ସେଦିନ ଠାକୁର ନିଜେ ଆସିକି ନିଜେ ମାନେ ସମସ୍ତଙ୍କ ଘର ଘର ଦୁଆର ଦୁଆର ବୁଲିକି ଭୋଗ ଖାଇକି ଯାଆନ୍ତି। ମାନେ ଆମ ପାଇଁ କେତେ ଗର୍ବର କଥା ସେଦିନ। ତାପରେ
ନାଇଁ ଆମ ଏଠି ବି ସେମିତି ହୁଏ।
ହଁ ତାପରେ ଆମେ ସେଟାକୁ ଆମେ ପୁରା ଅ ମାନେ ଭୋଗ ତିଆରି କରେ, କିଏ ଭୋଗ ତିଆରି କରିଥିବ। କିଏ କିଣିକି ଆଣିଥିବ ଯାହା ତିକେ ସକ୍ଷ। ଆଉ ଆମ ଘରକୁ ତ ଯେ ଆମ ଘରକୁ ତ ସବୁ ମୁଁ ପ୍ରାୟରେ ଆମ ଘରକୁ ରାତି ଦିଟା ନହେଲେ ସାଢେ ଦିଟା ତିନିଟା ଏଇ ଟାଇମ୍ ରେ ଆସନ୍ତି ଠାକୁ ରେ। ଅ ଯୋଉ ମାନେ ସବୁ ଗାଁ ସାରିକି ଏ ଆମ ଗାଁରେ, ଆମ ଗାଁରେ ଠାକୁର ନା, ଆମ ଗାଁରେ ଲାଷ୍ଟରେ ଆସନ୍ତି ସବୁ ଗାଁ ସାରିକି। ତାପରେ ସେ, ହଁ ହଁ। ତାପରେ ଆମେ ମୁଁ ବନେଇଥାଏ ମତେ ଭଲ ଲାଗେ ନିଜେ ବନେଇବା ପାଇଁ ମାନେ ଗୋଟେ ବୋହୁତ୍ ଖୁସି ଲାଗେ ବନେଇବା ପାଇଁ। ମାନେ ନିଜ ହାତରେ କିଛି ଗୋଟେ ବନେଇବା ପାଇଁ। ସେଟା ତେଣିକି ଯାହା ହେଇଥାଉ, ଯଦି ତମେ ହଁ ଯଦି ତମେ ସ୍ନେହରେ ବନେଇଥିବ ତାହେଲେ ସେ ଖାଇବା ଟା ଯେତେ ଖରାପ ହେଇଥାଉ ନା କାହିଁକି ସେଟା ଭଗବାନ ଗ୍ରହଣ କରିବେ। ଆଉ ମାନେ ଅ ମୁଁ ବନେଇଥିଲି ଫେଣି, ଗଜା, ବୁନ୍ଦିଆ ଆଉ ଯୋଉ ମାଲପୁଆ, ଝିଲାପି ଆଉ ଗୁଲାବଜାମୁନ୍ ଏଇଗୁଡା ସବୁ ବୋହୁତ୍ ଗୁଡେ ଜିନିଷ ନିମିକି ଆଉ ପୁରୀ ଆଉ ଅ ଯେମିତି ଥାଳି ଟା ଫୁଲ୍ ହବ ସେଇ ଟାଇପ୍ ର ବନେଇଥିଲି। ଖସା ଲଡୁ ଆଉ ଏମିତି ସବୁ ବନେଇଥିଲି। ବନେଇକି, ବନେଇଥିଲି ମାନେ ଉ ବନ ସେଦିନ ଭାରି ଖୁସି ଥିଲି, ଯେ ହଁ ଠାକୁର ଆସିବେ, ପ୍ରସାଦ ଖାଇବେ, ଆଉ ଆମର ହଉଛି ଇଏ ଆମର ହଉଛି କଣ କହିଲ ରଙ୍ଗ ଆମର ଅ ଭିର, ସେଟା ବି ଗୋଟେ ଗୀ-ଗିନାର ଦିଆ ହେଇଥାଏ, ଠାକୁରଙ୍କ ଦେହରେ ଆଗେ ଅ ଲାଗି ସାରିବ, ତା ପରେ ଯାଇ କି ଆମେ ହୋଲି ଖେଳିବୁ ନହେଲେ ଆମର ସେ ପର୍ଯ୍ୟନ୍ତ ହୋଲି ଫୋଲି କିଛି ହେଇ ନଥିବ। ହଁ ଆମ ସେ ସେଇ ଠାକୁରଙ୍କ ଦେହର ହୋଲି ଲଗାଇଲା ପରେ, ସେଠୁ ଆଣିକି ଆମ ଆମ ଗାଲରେ କି କୋଉଠି ନନା ଲଗେଇଲେ ଲଗେଇଲେ ତା ପରଦିନ ଆମର ହୋଲି ଖେଳ ଷ୍ଟାର୍ଟ ହବ। ହଁ ନହେଲେ ମାନେ ଯାହା ବି ହେଲେ ସିଏ ଆମର ଇଷ୍ଟ ନା।
ହଁ ତାଙ୍କ ସିଏ ତ ପ୍ରଥମେ ତାଙ୍କ ପାଖରୁ ଆରମ୍ଭ ଏଇ ଜିନ୍ସ୍ ତାଙ୍କ ପାଖରେ ନ ଲଗେଇଲେ ଆଉ ତାଙ୍କରି ବା ପାଖ ରୁ ଆରମ୍ଭ ହେଇଛି। ଆମ ଏଠି ବି ସେମିତି ହୁଏ। ଆମ ଏଠି, ହଁ ଆମେ ବି ଘରେ ଖେଳୁ। ଘରେ ସମସ୍ତେ ହୋଲି ଖେଳୁ ଆମେ। ହୋଲି ଖେଳୁ ସେଦିନ ପିଠା ପଣା ବି କରୁ କାକରା ବେଶୀ ଛଣ ହୁଏ। ମିଠା ମିଠି ନହେଲେ ବୁନ୍ଦିଆ ହୁଏ।
ନା ଆମର କିନ୍ତୁ କଣ କହିଲ ଆ ମାନେ ଯୋଉ ଦୋଳ, ମାନେ ଯୋଉଦିନ ମେଲଣ ହବ ସେଇଦିନ ଆମର ଆମେ ସେଦିନ ହିଁ ହୋଲି ଖେଳୁ। ଆଉ ମେଲଣ ରେ ଆମେ ପୁରା ସମସ୍ତେ ପୁରା ହୋଲି ବୋଳା ବୋଳି ହେଇକି ପୁରା ଭୂତ ହେଇଯାଇଥିବୁ। ଠାକୁରଙ୍କ ସ- ଠାକୁରଙ୍କ ବାଜା ଫାଜା ବାଜିବ ସମସ୍ତେ ନାଚି ନୁଚିକି ଯିବେ, ସବୁ ଆମେ ଝିଅ ମାନେ ବି ଯାଉ। ଯାଇକି ସେ ଯୋଉ ଗୋଟେ ଦହି ହାଣ୍ଡି ଫଟା ହୁଏ ତାପରେ ହୋଲି ସମସ୍ତଙ୍କ ଦେହରେ ମର ଯାଏ। ତାପରେ ଆମର ଆ ମେଲଣ ରେ ତ ପୁରା ବଢିଆ ମଜା କରିକି ଆମେ ଯାଉ। ତାପରେ ଉ ଠାକୁର ମାନେ ଏମିତି କରି ଯାଆନ୍ତି। ଆଉ ଆମର ସେ ଦିନ ପୁର ଗୋଟେ ବଢିଆ ସେ ଗୋଟେ ପଣା ତିଆରି ହୁଏ ଆଉ ତା ଦେହରେ ଭାଙ୍ଗ ବି ପକା ଯାଇଥାଏ। ଆଉ ହେଲା ପକା ହୁଏ ସେଥିରେ ସେଟା ବି ଆମେ ପିଉ। ପିଇକି ତାପରେ ଲାଷ୍ଟ କୁ ଠାକୁର ଯାଇକି ଆସିଲା ପରେ ସେଠି ଗୋଟେ ମେଣ୍ଢା ଘର ପୋଡା ହୁଏ। ଆସିଲା ପରେ ହଁ ମେଣ୍ଡା ଘର ପୋଡା ହୁଏ ସେଟା ମୁଁ ଏ ସେଟା ପୁରା ଭଲସେ ଜାଣିନି କିନ୍ତୁ ମେଣ୍ଢା ଘର ମାନେ କଣ ଗୋଟେ ଛଣ ନେଇକି ଯାଆନ୍ତି ପୋଡିକି ଆସନ୍ତି ମେଣ୍ଢା ଘର।
ଆଛା ଆଚ୍ଛା କଣ ଥିବ ତା ପଛରେ କିଛି ଗୋଟେ ତ ଥିବ ନା ଆମେ ଜାଣିନୁ।
ପୁରା ନିଶ୍ଚିନ୍ତ ଭାବରେ କଣ ହୁଏ ସେଟା ମୁଁ ସେଟା ସେଟା ଠିକ ସେ ମୁଁ ଜାଣ